ହଁ କୁହ।
ହୁଁ ଖାଇଛ କଣ?
ମୁଁ ଖାଇଛି ରୁଟି ଆଉ ଭଜା ସେଭଜା।
ଆଚ୍ଛା।
ହୁଁ।
ଆଉ ଖରାବେଳେ ରୋଷେଇ କଣ?
ଖରା ବେଳେ ମା ତ ରୋଷେଇ କରିବ ମୁଁ ଜାଣିନି।
ହୁଁ।
ତମକୁ ରୋଷେଇବାସ କିଛି ଜଣା ନାହିଁ?
ନାଇଁ ମତେ କିଛି ଜଣା ନାହିଁ। କିଛି ଆସିନି ମତେ।
ସେଥିରେ କହୁଛ ମୁଁ ପଇସା ଦେଖି ଯିବି। କିଛି ତ ଟ୍ୟାଲେଣ୍ଟ ନାହିଁ।
କଣ ଦରକାର? ସେଇଥିପାଇଁ ତ କହିଲି ପଇସା ଦେଖିକି ଯିବି ଯାହା ପାଖରେ ବହୁତ ପଇସା ଥିବ ମୁଁ ଯିବି ଯେ ରୋଷେଇ କରିବା ପାଇଁ ଗୋଟେ ଲୋକ ରଖିଦବ।
ହଁ
ସେଇଥିପାଇଁ ତ କହୁଛି ଆଉ କଣ ପାଇଁ କହୁଛି କି ଟାଲେଣ୍ଟ କଣ ଦରକାର?
ଟାଲେଣ୍ଟ କଁ ଦରକାର।
ସେମିତି ନୁହେଁ କି କରିପାରିବିନି ମୁଁ ଚାହିଁଲେ କରିପାରିବିନି ତ। କରିନି ତ ଆମ ଘରେ ମତେ କେବେ ହଁ ମତେ କେହି କେବେ କରିବାକୁ ଦେଇନାହାନ୍ତି କି ସୁଯୋଗ ମତେ କେମିତି ମିଳିନି କି କରିବା ପାଇଁ।
ସୁଯୋଗ ଟା ଆଣିବାକୁ ପଡେ ସୁଯୋଗ ବି ଦିଅନ୍ତିନି।
ଏଇଟାରେ ତ ସମସ୍ତଙ୍କୁ ମିଳେ ମୁଁ ଦେଖିଛି ଆମ ପାଖ ଘର ପାଖାପାଖି ଯୋଉମାନେ ସମସ୍ତେ ଅଛନ୍ତି ଆମ ଘର ପକ ପାଇଁ ଗାଁ ରେ ସମସ୍ତଙ୍କ ମା ମାନେ ସମସ୍ତଙ୍କ ଝିଅ ପୁଅ ମାନଙ୍କୁ କୁହନ୍ତି କି ଏଇଟା କର ସେଇଟା କର। କିନ୍ତୁ ଆମ ଘରେ ମତେ କେହି କୁହନ୍ତିନି କି ଏଇଟା କର। କରି ସେଇଟା କର କେହି କୁହନ୍ତିନି ତ ସେଥିଲାଗି
ତୁ ପଟାପଶି ରହୁଛ।
ଆଜ୍ଞା
କୁଆଖିଆ ପାଖାପାଖି ରହୁଛ। ହୁଁ ସେପଟେ ଝିଅ ଗୁଡା ତ ବହୁତ ଭଲ ବହୁତ ମାନେ ପଇ ଓରିଏଣ୍ଟେଡ ନୁହଁ ତମେ କେମିତି ଗଲ ତମେ ବହୁତ ଜାଗା ଯାଉଛ।
ଭୁଲ ଜାଗାରେ ହଉଛି ମୁଁ ମତେ ଏତେ ବି ପଇସା ଦରକାର ନାହିଁ ବାସ କିନ୍ତୁ ଶୁଣ ମୁଁ କହୁଛି ଶୁଣ ମୋର କଥାବାର୍ତ୍ତା ଠିକ ନାହିଁ ନୁହେଁ। ମୁଁ କହୁଛି ଯିଏ ଯାହା ଦେଖାଯାଆନ୍ତି ସେ ସେଇଟା ହେଇନଥାନ୍ତି।
ଆଚ୍ଛା ଏଇକିନା କଥା ବୁଲେଇଲ ନାଇଁ।
କଥା କାହିଁ ମୁଁ ବୁଲେଇବି। ତମେ ଜାଣିନ ମତେ କିନ୍ତୁ ଯିଏ ଯୋଉଟା ଦେଖାଯଆନ୍ତି ସେ ସେଇଟା ହେଇନଥାନ୍ତି ହେଲା। ସେ ଯଉଟା ଦେଖାଯାଆନ୍ତି ସେଇଟା ହେଇନଥାନ୍ତି ମନ ଦେଖିଥିବରେ। ମୁଁ ପଇସା ପଇସା ହଉଛି ହେଲେ ଆକ୍ଚୁଆଲି ମତେ ଯେତେବେଳେ ମୁଁ କେବେ ଦେଖି ଦେଖିବ ତାହେଲେ ଜାଣିପାରିବ କି ମୁଁ କଣ?
ଦେଖିବାେ କଣ ଅଛି ଜଣ ମଣିସ ମଣିଷର ତାାତାର କିଛିଟ ତାାାତାର ପରେ ଆମ ଦେଖି ଏରଖ
ଜଣା ପଡେ ନାଇଁ କି? ତମ କଥାବାର୍ତ୍ତାରେ ଜଣା ପଡୁଛି କିନ୍ତୁ ତମେ ବହୁତ ଚାଲାକ।
ବହୁତ ଜଲ ହବା ଆଉ ଦରକାର। ମୁ ହବାଷରେ ହୁଁ
ିକେ କହିଛ ହବା ଦରକାର ନା ନିଜେ ନିଜେ ଭାବୁଛ ହବା ଦରକାର।
ନ ନ ଛି ହୁଁ ନାଇଁ ପୁଛ ତମଟା କହୁଛିୁ ଭଲ।
ଆଜ୍ଞା
ଏପ ସେ ଏରିଆ ପିଲା ଗୁଡା ଟେ ଏରିଆ ପିଲା ଗୁଡା ବହୁତ ଭଲ।
ଭଲ
ହ୍ନୁ
ତମ ଏରିଆ ରେ?
ହୁଁ ଭଲ
ହୁଁ ତମ ଏରିଆରେ ସବୁ ବେଶୀ ଦେଖନ୍ତି ଇଏକୁ ନା? ଭଲ ପାଇବା ଦେଖନ୍ତୁସା ଦେଖୁ ନା ତମ ଏଆ ସବୁହଝିଅ ନା?
ତାପରେ ଅଟୋମେଟିକ୍ ବହୁତ ହ ଆଉ ସମସ୍ତେ ସମସ୍ତେ ଏଇ ଦେଖନ୍ତି କିନ୍ତୁ ସମସ୍ତେ
ହୁଁ ସେଇଥିିପାଇ ତାଙ୍କ ପାଖରେ ପଇସା ଅଛି ଆଉ ସେ ପଇସା କଣ କରିବେ?
ନାଇଁ ନାଇଁ ଆଗେ ଭଲ ତାଙ୍କ ପାରେ ଅଟୋମଟିକ ପଇସା ପ ଯାଉଛି। ଭଗବାନ ସନ୍ତୁଷ୍ଟ ନା ଭଗବାନ ତ ହେଲେ ଯକ୍ଷାସ୍ତ
ହୁଁ
ହେଲାେ ସବଚୁଆଲି ମଣିଷ ଖୁସିରେ ରହଲେ ସେ ଅଟୋମେଟିକ ପଇସା ଓଜାଗର ଖୁସି ନଥିବ ଇଆଡେ ପଇସା ସ୍ତ୍ରୀ କଉଥିବ ତମକୁ ମୋ ବାହା ହେଇଛି ମୋ ଜୀବନ ବର୍ବାଦ
ନିହାତି
ହଁ
ମୁଁ ସେତିକି ଆଳୁ ସେଇ କଥାଟାକୁ ହିଁ କହୁଛି କିନ୍ତୁ ତମେ ମୋ କଥାରେ ଭୁଲରେ ନଉଛି ଆଉ ଲେ କେତେ ବୁଝୁଛ ମମ କଥାଟାକୁ ସବୁ।
ନାଇଁ ନାଇଁ ନାଇଁ ମୁଁ ସେଇଥିରେ ବୁଝଛି କିନ୍ତୁ ଆମର ବି ସେମିତି କହିଲେନି ଆମେ
ହଁ ମୁଁ ଆଗେ କହିଦେଲି ତମେ ବୁଲେଇ ମୁଁ କହୁଛି ଶୁଣ ମୁଁ ଆଗେ ଆଗେ ସିଧା ସିଧା ସେଇଟାକୁ କହିଦେଲି। ତମ ସେଟା ପଛରେ ଟିକେ ବୁଲେଇ ବକେଇି ବୁଲେଇ ବକେଇକି କହୁଛ। ଆକ୍ଚୁଆଲି ତମେ ସେଇ କଥାଟା ହିଁ କହୁଛ ବୁଝିପାରିଲ ନା କିନ୍ତୁ ମୁଁ ସିଧା ସିଧା ମୁଁ କହିଲି ନା ମୁଁ କହିଲି ନା ମୁଁ ଯୋଉଟା କହେ
ଶୁଣ ଶୁଣ ଶୁ ମୁଁ ଉଦାରଣ ଦଉଛି। ତ ମତେ ସବୁବେଳେ ତମ କଥାତମର କଠା ତୀ କହିଲ ମୋ କଥା ଟିକେ ଶୁଣଣ୍ଡନି ଆଉ ତମେ ଶୁଣ ଶୁଣିବାନରୁ ପ୍ରଥମ ଆମର ଏଠି ତ୍ରିପଟ ପିଲାଟେ କୋଡିଏ ହଜାର ଟଙ୍କା ରୋଜଗାର କରୁଛି ତାର ସ୍ତ୍ରୀ ପି ଏଚ ଡି କରିକି ହୁଁ ଅଶୀ ହଜାର ଉର୍ଦ୍ଧାର ଉଦ୍ଧାର କରୁଛି ଲକ୍ଷେ ପରେ ଟଙ୍କା। ସିଏ ତାକୁ ପଢେଇ ପଢେଇକି ମାନେ ସ୍ଵାମୀକୁ ଉଚ୍ଚ ଇଏ କରିକି ତାକୁ କରଛି ଭାବ ଭାବ ଏଠି କଣ ଏଇଠି ଏଠି ପଇସା ନା ଏଇଠି ଭଲ ପାଇଁ।
ଏଠି ଦିଇଟାଙ୍କ ଦୁଇ ଜଣଙ୍କ ସପୋର୍ଟ ରହିଲା ଦୁଇ ଜଣଙ୍କ ସପୋର୍ଟ ରହିଲା ସବୁ କିଛି ଆରାମସ ହେଇଯିବ।
ସପର ମାନେ କଣ ସପର ମାନେ କଣ?
ଫାଇନାନ୍ସିଆଲ ହଉ କି କୌଣସି ନାଇଁ ଯେକୌଣସି ସବୁ ପ୍ରକାରରେ ସେ ସପୋର୍ଟ କଲା। ଫାଇନାସିଆଲି ମାନେ ଫ୍ୟାମିଲି
ଏଠି ମୁଁ ଝିଅ କଥା କହୁଛି, ଏ ଝିଅ ଝିଅ ପିଲା ତମ ତମକୁ ହ ସେ କରୁଛି, ତମ ଚିନ୍ତାଧାରା ଆଉ ସେ ପିଲା ଚିନ୍ତାଧାରା ମୁଁ କମ୍ପେଆର୍ କରୁଚି, ଖରାପ ନୁହଁ ମୁଁ କେତେବେଳେ କହିଲି, ତମେ ନିଜେ କହୁନ ନିଜେ ଖାଇବ ଯେ ମୁଁ ଖଇବିନି।
ଓକେ କୁହ।
ହୁଁ ହୁଁ। ଆ ସେ ଦେଖ ସିଏ ଅଶି ହଜାରରୁ ଉର୍ଧବ ପଇସା ରୋଜଗାର କରିକି ଗୋଟେ କୋଡିଏ ହଜାର କୁ ବା ହେଇ ପାର, ତା ଚିନ୍ତାଧାରା ଦେଖ। ଆ ଚିନ୍ତାଧାରା ଦେଖ, ସେ ତ ମାନେ ତାକୁ ତ-ତ-ତ ସମସ୍ତେ ରେସ୍ପେକ୍ଟ କରନ୍ତି। ତାକୁ ସେଇଟା ସିଏ ଭଲ ପାଏ, ପୁଣି ଘରର ସବୁ କାମ କରୁଛି ଯାଇକି ପ୍ରଫେସର ସିଏ। ପ୍ରଫେସର ମାନ ବୁଝିପାରୁଛୁ ତ, ଛୋଟିଆ କାଟିଆ ଜିନିଷ ନୁହଁ, ଏ ଆମେ ମାନେ ସହଜରେ ବି ପ୍ରଫେଶର ବନି ପାରିବାନି, ସେ ତ କେତେ ଟ୍ୟାଲେଣ୍ଟେଡ ହେଇକି ଘରେ ରୋଷେଇ କରୁଛି। ଶାଶୁ, ଶ୍ୱଶୁରଙ୍କୁ ଖାଇବା ଦଉଛି, ନଣନ୍ଦ କଲେଜ ଜି ଯିବ, ନଣନ୍ଦର ଉଁ ବୁଝୁଛି। ସବୁ କେମିତି କଣ ଟିଫିନ ନେଇକି ଯିବ କଣ ବୁଝୁଛି, ତାପରେ ସ୍ୱାମୀ କଥା ବି ବୁଝୁଚି ସ୍ୱାମୀ ର ବି କେୟାର ନଉଛି, ସ୍ଵାମୀର ବି କୋଡିଏ ହଜାର ଟଙ୍କାକୁ କେମିତି ବଢିକି ଲକ୍ଷେ ଟଙ୍କା କରାଇବ ଯେମିତି ସେମାନେ ଭଲରେ ଚଳିବେ, ନାହିଁକି ତା ଚିନ୍ତାଧାରା ଏୟା ନୁହଁ କି ମୋର ସମାସ୍ କନ୍ଦ ହବ, ମତେ କେହି ଆକ୍ଷେପ କରିବେନି ତା ସ୍ଵାମୀର ତାର ଏତେ ପାଠ ସାଠ ହୁଏନି ଆଉ ତାକୁ ଗୋଟେ ଭଲ ଦୋକାନ ଟେ କରିକି କି ଭଲ ରେଷ୍ଟୁରାଣ୍ଟ କରିକି ସେ ତାର ପ୍ଲାନିଂ ଅଛି ତାର ତାକୁ ବସେଇବ। ଅଧା ଅଧି ତାଙ୍କର ଦୋକାନ ପଚିସଷ୍ଟା ହେଇସାରିଲାଣି ଖାଲି ଜିନିଷ ପତ୍ର ଆିସିକି ଥୁଆ ହବ୍।
ହୁଁ।
ସିଏ ତ କହିପାରିଥାନ୍ତା ମୁଁ ତ ପ୍ରଫେସର ମୁଁ ତ ପ୍ରଫେସର କୁ ବାହା ହେବି, ସେ କଣ ପାଇଁ ତାକୁ ବାହା ହେଲା, ଏଇଟାକୁ କୁହନ୍ତି ଭଲ ପାଇବା, ଜଣେ ଏନତି କଲେ ମାନେ ଆଉ ଜଣଙ୍କୁ ଉନ୍ନତି କରିବ, ଯଦି ପୁଅଟା ଯଦି ଝିଅକୁ ଉନ୍ନତି କରୁଛି ତାହେଲେ ଝିଅଟା କାହିଁକି ପୁଅକୁ ଉନ୍ନତି, ଯଦି ଏଇଟା ହେଇପରୁନି ତାହେଲେ ଯୌତୁକ ଆଣିବା, ଆଉ ଯୌତୁକ ଆଣିବା ସାମୁସାରେ ପକେଇକି ଆଣିବା କିଛି ଅପରାଧ ନୁହଁ, ହେଇପାରେ ଆଇନଗତ ଅପରାଧ କିନ୍ତୁ ସେମିତି ଦେଖିବାକୁ ଗଲେ ଅପରାଧ ନୁହେଁ।
ହୁଁ।
ଆଇନଗତ ଅପରାଧ ମୁଁ ମାନୁଛି, କିନ୍ତୁ ସେମି ଯଦି ଯଦି ସମାନତା ଦେଖିବା ତାହେଲେ ସେଇଟା ଅପରା୍ଧ ନୁହଁ। ମାଇଣ୍ଡ ସେଟ୍ ଚେଞ୍ଜ କର, ଭଗବାନ ଅଛନ୍ତି ଭଗବାନଙ୍କୁ ଟିକେ ହଁ ମୁଁ କହିଲି ମାଇଣ୍ଡ ସେଟ୍ ଚେଞ୍ଜ କର, ଚିନ୍ତାଧାରା ଚେଞ୍ଜ କରିବା ନିହାତି ଆବଶ୍ୟକତା ଆମର।
ମୋର ଆବଶ୍ୟକ ନାହିଁ ତ, ମୁଁ ଯୋଉଟା ବୁଝିବି ସେ ଠିକ୍ ହିଁ ବୁଝିଛି, ତମେ ଯେତେ କହିଲେ ବି କଣ ହବ, ମୁଁ ଯୋଉଟା ବି ବୁଝିିଚି ସେଇଟା ଠିକ୍ ହିଁ ବୁଝିଚି ମୁଁ। ପଇସା ଥିଲେ ସବୁ କିଛି ଅଛି ପାଖରେ, ଆଜିକାଲି ପଇସା ଥିଲେ ସବୁ କିଛି ଯଦି ପଇସା ନଥିଲେ କିଛି ବି ନାହିଁ ତ।
ତାହେଲେ ମୁଁ ଭୁଲ ଲୋକ ସହିତ, ଅ ମାନେ କଣ ହ ତାହଲେ ହଁ ଭୁଲ ଲୋକ ସହିତ ମୁଁ ଆଲୋଚନା କରିଛି ଏଇ ଟପିକ ଉପରେ।
ନାଇଁ ସେମିତି କିଛି ନାହିଁ ତ, ସେମିତି ଭୁଲ ବି ନୁହେଁ, ଏଟା ଭୁଲ ନୁହେଁ ବାକି କିନ୍ତୁ ମୋ ଜାଣିବାରେ ସବୁ ମୁଳରେ ହଉଛି ପଇସା। କାହିଁକି ନା ମୁଁ ହଉଛି ଗୋଟେ ଝିଅ ଛୁଆ ଟେ, ହେଲା କି, ମୁଁ ବି ଜବ କରୁଛି ମୁଁ ବି ଘରୁ ବାହାରକୁ ଯାଉଛି ହେଲା କି, ମୁଁ ଏ ବିରେ ମୁଁ ଏବେ ଆଜ୍ଞା?
ମେରିଟ ରେ ଜବ କରୁଛ?
ମୁଁ ଲୋକାଲରେ ଜବ କରୁଛି ଯାଜପୁରରେ ହିଁ ଜବ୍ କରୁଛି ମୁଁ, ମୁଁ ଡେଲି ବି ଯିବା ଆସିବା କରୁଛି ମୁଁ, ମୁଁ ବହୁତ ଲୋକଙ୍କ ସହିତ ଡେଲି ମିଶୁଛି ମୋ କାମ ହଉଛି ଲୋକଙ୍କ ସହିତ ମିଶିବା, ଲୋ ଲୋକଙ୍କ ସହିତ କଥା ହେବା ହେଲା କି, ତ ମତେ ଜଣେ ଅଛି ଲୋକଙ୍କ ପାଖରେ ମାନେ କଣ କହିଲେ ଏମିତି ବି ଲୋକ ଆସନ୍ତି ମୋ ପାଖକୁ କି କୁହନ୍ତି ମ୍ୟାଡାମ ଭଲ ପାଇକି ବାହା ହେଲୁ ଘରେ ରାଜି ହେଲେନି ତ ପୁଅର ଟଙ୍କା ମୋ ଝିଅ କହିବ କି ମୋ ଘରେ ରାଜି ହେଲେନି ତ ପୁଅ ଭଲ ଇନକମ କରୁନଥିଲା ବୋଲି ରାଜି ହେଲେନି ତ ସେ ଗୋଟେ ପ୍ରାଇଭେଟ୍ ଜବ୍ କରିଥିଲେ ମୁଁ ପାଠ ସାଠ ପଢିଚି ସେ ପାଠ ସାଠ ପଢିଛନ୍ତି ସେ ପ୍ରାଇଭେଟ ଜବ କୋଉଠି ନା ଘରୁ ବାହାହେଇଗଲୁ ଲୁଚିକି ଘରୁ ବାହା ହେଇଗଲୁ। ଏବେ ହଉଛି ତାଙ୍କର ଦେହ ଖରାପ ସେ କାମକୁ ଯାଇ ପାରୁନାହାନ୍ତି। ଏବେ ମତେ ଚଳିବାକୁ ଅସୁବିଧା ହଉଛି ନା ଘରେ କିଛି କହିପାରୁଛି ନା ଶାଶୁ ଘର ଲୋକ ବି ଆମର ଅଦର କାଷ୍ଟବୋଲି ଶାଶୁଘର ଲୋକ ବି ଆମକୁ ଆକ୍ସେପ୍ଟ କରୁନାହାଁନ୍ତି। ସବୁ ଲୋକଙ୍କର ଆଜିକାଲି ତ ମେଣ୍ଟାଲିଟି ସମାନ ନୁହେଁ ନା। ତ ଆକ୍ସେପ୍ଟ ବି କରୁନାହାଁନ୍ତି ତ ସେଠି ମ୍ୟାଡାମ ଆମେ କଣ କରିବୁ ହେଠି ପ୍ଲସ ଏଇଠି ଆ ମୁଁ କିଛି କହିପାରୁଛି ନା କିଛି କରିପାରୁଛି କିଏକାହାକୁ ଛାଡ଼ି ପାରିବୁକି ଆମେ ଏଇ ଜାଗାରେ ନା କିଛି ଅଧିକ ବି କରିପାରିବୁ ତ ମୁଁ ସେଇଥିପାଇଁ କହିଲି ପାଖରେ ଯଦି ପଇସା ଥିବ ତାହେଲେ ଭଲ ପାଅ ଭାଇ ନହେଲେ ଭଲ ପାଉନି। ପରେ ଆମକୁ ସୁ ସୁ ଶୁଣିବାକୁ ପଡିବ ସେଇ ସେଇ ଝିଅଟା ଯୋଉ ଝିଅଟା ମୋ ସହିତ କଥା ହଉଥିଲା ତା ପାଖରେ ତା ସ୍ଵାମୀ ବି ବସିଥିଲା କିନ୍ତୁ ତା ସ୍ୱାମୀ ଆଗରେ ସେ ଝିଅ ମୋତେ ଏତେ ସବୁ କଥା କହିଦେଲା। ତା ସ୍ୱାମୀ ସେଠି କିଛି ବି କହିପାରିଲାନି ଚୁପ୍ ହେଇଗଲା। ବୁଝିପାରିଲ ନା ଏମିତି ଲୋକ ଦେଖାଣିଆ ମୁଁ ଏଇଟା କରୁଛି ସେଇଟା କରୁଛି କିଛି କହୁନି କିନ୍ତୁ ଘରେ ଘର ଭିତରେ ପଶିକି ଏତେ ସାରା କଥା କହିକି ଶୁଣେଇବା ଏଇଟା ଭୁଲ କଥା। ଲୋକଙ୍କ ଆଗରେ ଦେଖେଇବା ହେବା ଯେ ମୁଁ କିଛି କୁହେନି। ସେ ଯୋଉଟା କୁହନ୍ତି ମୁଁ ସେଇଟା କରେ କିନ୍ତୁ ବାକି ଘର ଭିତରେ
ହୁଁ
କଣ କଣ ହଉଥିବ ସେ ଲୋକହିଁ ଜାଣେ କେବଳ ତା ସହିତ ନା ଭୁଲ କହିଲି? ତ ମୁଁ ସେଇଥିପାଇଁ କହିଲି ମୁଁ ବହୁତ ଲୋକଙ୍କ ସହିତ ମିଶୁଛି ମୁଁ ଜବ୍ ଦୁଇ ବର୍ଷ ହେଲା କଲିଣି। ତ ବହୁତ ଲୋକଙ୍କ ସହିତ ମିଶୁଛି ତ ମତେ ବହୁତ କିଛି ଜଣାଅଛି।
ତୋ ଝିଅଟା କ୍ୟାଣ୍ଡଡିଡେଟ୍ଟା ନୁଁହ?
ତାକୁ ଇନକମ କରିବା ପାଇଁ ସୁଯୋଗ ମିଳେନିତ କାରଣ ସେ ଝିଅ କହିବା ଅନୁସାରେ ମୋ ପାଠ ମୋର ଶୁଣ ସେ ସେ ଝିଅ ଶୁଣ ସେ ଝିଅ କହିବା ହିସାବରେ ଶୁଣ
କାଇନା ପ୍ରଚାର କରିପାଇଲ
ସେ ଝିଅ ଅଲରେଡି ମ୍ୟାରେଜ ପୂର୍ରୁ ଜବ୍ କରୁଥିଲା ସେ ଝିଅ ଯେତେବେଳେ ପୁଅ ସହିତ ପଳେଇ ଆସିଲା ସେ ପୁଅ କହିଲା କି ତୁ ଜବ କରନି। ମୁଁ ଜବ କରୁଚି ଆଉ ତୁ ଘରେରହ ଆମେ ଦିଇ ଜଣ ମିଶିକି ରହିବା। ତ ବାକିରେ ତ ସେ ଝିଅର ଜବ୍ ସାରିଲା ଏ ଜବ ସହିତ ତାର ଟଚ ଚାରି ପାଞ୍ଚ ବର୍ଷ ପୂର୍ବରୁ ଛାଡି ସାରିଛି ଏବେ ଯୋଉଠିକି ଯିବ ସେ ବେଶୀକ ବୁଲୁ ଯିବ କି ନାଇଁ ନୂଆରୁ ହିଁ ଯିବ ସେ ତ ଜଣକୁ
ଭୁଲିଯିବ ନା ପାଠଟା କାଲି ଭୁଲିଯିବ ନା। ସୁଯୋଗ ଅଟୋମେଟିକ ସୁଯୋଗ ଖୋଜିକେ ଅଟୋମେଟିକ ଆସେ।
ହଁ ସେ ମେବି ସେ ଝିଅଟାର ବି କିଛିଟା ଭୁଲ ରହୁଛି। ସେ ବି ଚାହିଁଲେ କିଛି ମ୍ୟାନେଜ କରିପାରିବ ହେଲେ ଏଇ କେସରେ କଣ ହେଲା କିଏ କୋଉଟାକୁ ବୁଝିବ। ତ ଏଇଟା କଣ ବୁଝିବା ଆମେ ସେ ଭଲ ପାଇକି ବାହା ହେଇଥିଲା ତଏସବୁ ହିଁ ତାଙ୍କୁ ଭୋଗିବାକୁ ପଡିଲା ଆମେ ଏଇଟା ବୁଝିବା ନା ଆଉ କିଛି ବୁଝିବା ସେ ଯଦି ଘର ଲୋକଙ୍କ କଥା ଶୁଣିଥାନ୍ତା କିନ୍ତୁ ତାପରେ ଘର ଲୋକଙ୍କ ପାଖରେ ଥାନ୍ତେ ଏ ସବୁ ଦିନ ଦେଖିବାକୁ ପଡିଥାନ୍ତା କି ଘର ଲୋକ ତାକୁ ସେ୍ଭ କରିଦେଇଥାନ୍ତେ। ଆମେ ଏଇଟା ବୁଝିବା କି ନାଇଁ ତମେ କୁହ ବୁଝିବା ନା ଆଉ କି ଅଲଗା ବୁଝିବା?
ବୁଝିବା କିନ୍ତୁ ଏଇଠି ତ ଝିଅର ଚାକିରି ବାକିରି କରିକି କିଛି ତାକୁ ପୋଷିବା ଦରକାର ନା।
ହୁଁ।
ଯଦି କରିଛୁ ଭଲ ପାଇକି ବାହାହେଇଚ ଆଉ ତମର ବୁଧିନଥିଲା? ତମକୁ କଣ ମଜାଲାଗୁଥିଲା ସେ ଟାଇମ
ନିହାତି ସେଇଟା ସେମାନେ ତାଙ୍କର ଭାବିବା କଥା ସେମାନେ କିନ୍ତୁ ଭାବିଲେନିତ ସେଇଠି ଆଉ କଣ କରିପାରିବା।
ନା ଯଦି ଜଣଙ୍କ ହାତ ଧରିଚ ମାନେ ମାନେ ରଖିବାକୁ ଏ କରିବା ଦରକାର ଡେଡିକେସନ ରହିବା ଦରକାର। ଯଦି ସ୍ୱାମୀର ରୋଜଗାର କମୁଛି ସ୍ତ୍ରୀ ସେମିତି କହିବ ରୋଜଗାର କରିକି ଆଣିକି ପକା।
ନାଁ ଆ।
ଏଠି ଏଠି ସରକାର ବି କଉ, ଯ ଝିଅ ପୁଅ ସବୁ କାମ। ଯଦି ସମାନ, ଯଦି ପୁଅ ଯେତିକି କଣ ରୋଜଗାର କରୁଛି, ଝିଅ କାଇଁ ପାରିବନି?
ଯଦି ପାରୁନି
ହଉ, ଆଉ କଣ କୁଅ?
ଏଗାରଟା ଏ ହେଇଗଲାଣି, ଆଉ ଆମ ସଇଲାଣି ଆଉ, ଟିକେ ରୁହନ୍ତୁ।
ହଉ, ରଖୁଚି ଆଁ।
ହୁଁ ହୁଁ।